ବନ୍ଧୁ ନମସ୍କାର।
ନମସ୍କାର କେମିତି ଅଛ?
ବନ୍ଧୁ ଭଲ ଅଛି ଆପଣ ବନ୍ଧୁ କଣ କରୁଛନ୍ତି?
ମୁଁ ରୁଟି କରୁଛି ଆଜ୍ଞା।
ବନ୍ଧୁ ଆପଣଙ୍କ ଖାଇବା କଣ ଏତେ ଡେରି?
ନାଇଁ ନାଇଁ ଆଜ୍ଞା କିଛି ନାଇଁ ବାସ୍ ଗୋଟେ ସମସ୍ୟା ହେଇଯାଇଥିଲା ଟିକେ ଘର ପାଖରେ।
ଆଜ୍ଞା ବନ୍ଧୁ କଣ ସମସ୍ୟା ହେଇଥିଲା କି?
ନାଇଁ ସେ ଆମ ଘର ପାଖରେ ଗୋଟେ ଝିଅକୁ ଆ ମାନେ ସେ ଶାଶୁଘରେ ରହିଛି ମାନେ ବିବାହିତ ତାକୁ ତା ଶାଶୁ ଘର ଲୋକ ବାଡେଇଛନ୍ତି ସେଆକୁ ଆମ ଘର ଲୋକ ଟିକେ ଯାଇଥିଲେ ସମାଧାନ କରିବା ପାଇଁ।
ଆଜ୍ଞା ଆଜ୍ଞା।
ଆଜ୍ଞା ସେଥିପାଇଁ ଟିକେ ବିଳମ୍ବ ହେଇଗଲା।
ନାଇଁ ବନ୍ଧୁ ସମସ୍ୟାର ସମାଧାନ ହେଇଗଲା ତ?
ନାଇଁ ଆଜ୍ଞା ସିଏ ତାକୁ ମାରପିଟ ଆଜ୍ଞା କରିଛନ୍ତି। ବୁଝିପାଇଲେ ଆଜ୍ଞା ସମାଧାନ ତ କିଛି ହେଇନି ଆସନ୍ତା ସକାଳେ କଣ ହବ?
ନାଇଁ ବନ୍ଧୁ ଆପଣ କଣ ଭାବୁଛନ୍ତି ଏ ବୋଉ ମାନଙ୍କୁ ମାରିବା ଟା କେତେ ବାଟ ଯାକେ ଠିକ କଥା?
ବିଲକୁଲ ଆଦୌ ଭଲ କଥା ନୁହେ ଆଜ୍ଞା। କୌଣସି ଝିଅ ଉପରେ ହାତ କୌଣସି ଲୋକ ଉପରେ ହାତ ହାତ ଉଠେଇବା କଥା ନୁହେଁ ଆଜ୍ଞା। ସେ ଝିଅ ହଉ କିମ୍ବା ପୁଅ ହଉ ଆଉ ପର ଘର ଝିଅକୁ ତ ଆଜ୍ଞା କେବେ ବି ହାତ ଉଠେଇବା କଥା ନୁହେଁ
ନାଇଁ ବନ୍ଧୁ ସମସ୍ତେ କୁହନ୍ତି ଝିଅ ବିବାହ ଘର ପରେ ପର ଘର ନୁହଁ ତାକୁ ନିଜ ଝିଅ ଭାବନ୍ତି ନିଜ ଝିଅ ଭାବି କିଛି ଦଣ୍ଡ ଦିଅନ୍ତି।
ଆଜ୍ଞା ନାଇଁ ନାଇଁ ଆପଣ ଠିକ କହୁଛନ୍ତି ଯେ କିନ୍ତୁ କଣ କରିବା। କିଛିଟା ତାର ବି ଭୁଲ ଥିଲା କିଛିଟା ତ ଶାଶୁଘର ଲୋକଙ୍କର ବି ଭୁଲ ଥିଲା।
ଆଜ୍ଞା ତ ବନ୍ଧୁ ମାରି ଆପଣ କହୁଛନ୍ତି। ମାରିବା ଟା ଭୁଲୁ ନହେଲେ ବୁଝାବୁଣା କରିବା ଟା ଠିକ।
ବହୁତ ବଡ ଆପଣ ଯଦି ଜଣେ ଭୁଲ କରୁଛି ଆପଣ ତାକୁ ବୁଝେଇବେ ବୁଝିପା ଆଜ୍ଞା ଆପଣ ମାରିବାଟା ବିଲକୁଲ ବି ସଠିକ ନୁହେଁ।
ନାଇଁ ନାଇଁ ବନ୍ଧୁ ଆପଣ ଯାହା କହୁଛନ୍ତି ଠିକ କଥା କହୁଛନ୍ତି ବୁଝିଲେ ହେଲେ ବନ୍ଧୁ ଜଣେ ଜଣେ ଥାଆନ୍ତି ଯେ ସେ କେବେ ବିି ବାପା ମାନେ ଶାଶୁ ଶଶୁରଙ୍କ କଥା ଶୁଣନ୍ତିନି ବୁଝିଲେ। ଏବଂ ତାଙ୍କ ଉପରେ ମଧ୍ୟ ନଉଟେଇକି କଥାବାର୍ତ୍ତା କରନ୍ତି। ଏବଂ ତାଙ୍କୁ ମଧ୍ୟ ସମ୍ମାନ ଦିଅନ୍ତି ନାହିଁ ବୁଝିଲେ ତାଙ୍କୁ ମଧ୍ୟ
କି ଆଜ୍ଞା ଶୁଣନ୍ତୁ ଆପଣ ଯୋଉ କଥା କହୁଛନ୍ତି ସେ ମୂଳରୁ କାହିଁକି ତାକୁ ସାବାଡ କଲେନି ସେ ମୂଳରୁ ତାକୁ ଆଗରୁ ସାବାଡ କରିବା କଥା। ବୁଝିପାରିଲେ ଏଇଟା ନୁହ ଆଜ୍ଞା ସିଏ ଆଠ ଆଠ ଗତ ଆଠ ବର୍ଷ ତଳରୁ ହିଁ ତାଙ୍କ ତାଙ୍କୁ ଘରୁ ସେ ବିବାହିତ ହୋଇ ବାହା ହେଇକି ଆସିଛନ୍ତି ବୁଝିପାରୁଛନ୍ତି ଆପଣ?
ଆଜ୍ଞା ଆଜ୍ଞା।
ଆଠ ବର୍ଷ ତଳୁ ତାକୁ ଏକଥା ଶିଖେଇ ପାରିଲେନି ସେମାନେ?
ନାଇଁ ବନ୍ଧୁ ବର୍ତ୍ତମାନ ମୁଁ ବି ଆମ ଆମ ଗ୍ରାମରେ ମଧ୍ୟ ଏପରି ଏକ ସମସ୍ୟା ହୋଇଥିଲା ବୁଝିଲେ ତାର ଫଳା ଫଳ ଇଏ ହେଲା ଯେ ସ୍ଵାମୀ ସ୍ତ୍ରୀ ଭିତରେ ସେ ତାଙ୍କ ସ୍ଵାମୀ ଅ ଯେ କିଛି ପର କଥାରେ ମୁଣ୍ଡ ପୁରାନ୍ତି ନାହିଁ ବୁଝିଲେ ତ ଶାଶୁ ଶ୍ୱଶୁରଙ୍କର କି କିଛି ମାନେ କିଛିଟି ଅତ୍ୟାଚାର କରନ୍ତି ବୋଉ ମା ଉପରେ ବୁଝିଲେ। ସେଇଭଳି କିଛି ପୋଲିସ କେସ୍ ମଧ୍ୟ ହୋଇଯାଇଥିଲା ତ ବନ୍ଧୁ ମୋର ମନେ ପଡିଗଲା ଆପଣ ଯେମି ମନେ କହିଲେ ବୁଝିଲେ। ତ ବନ୍ଧୁ ଆପଣଙ୍କୁ କଣ ଲାଗୁଛି ଆପଣଙ୍କ ଘର ପାଖରେ ଯୋଉ ସମସ୍ୟା ହେଇଛି ତାର ଫଳାଫଳ କଣ ହେବ?
କିଛି ନାହିଁ ଆଜ୍ଞା ଯିଏ ଯେମିତି ଚଳେଇବା କଥା ଚଳିବେ ସେ କେବେ ବି କେବେ ବିି ସୁଧୁରିବେନି ବୁଝିପାରୁଛନ୍ତି ଆପଣ ଆମେ ପଚାଶ ପାଞ୍ଚଟା ଜାଗାରେ ପଚାଶଟା ଲୋକଙ୍କୁ ବସେଇଲେ ବି ବୁଝିପାରୁଛ ଯଦି ସମାଧାନ ଟା ବାହାରେ ଯଦି ଝିଅ ଟା ଆଉ କୁଆଡେ ଯିବ ସେ ଶାଶୁ ଘରେ ହିଁ ରହିବ। କଣ ସେ କଣ? ଆଜ୍ଞା ସେ କେବେ ବି ସୁଧୁରିବନି ଆପଣ ତ ଜାଣିଛନ୍ତି ଗୋଟେ କଥାରେ ଅଛି ବାର ବର୍ଷ କାଳ ନାଳ ପୁରେକି ରଖିଲେ କୁକୁର ନାଙ୍ଗୁଳରେ ତଥାପି କୁ କୁକୁର ଲାଗୁଳ ସେଇ ବଙ୍କା କୁ ବଙ୍କା କଥାରେ ଆପଣ ଜାଣିଥିବେ ସେ ସେ କେବେ ବି ସୁଧରିବେନି।
ଆଜ୍ଞା ନାଇଁ ବନ୍ଧୁ ଆପଣ ଯାହା କହୁଛନ୍ତି ଠିକ କହୁଛନ୍ତି ବୁଝିଲେ। ତ ବନ୍ଧୁ ୟା ଯୋଉ ମାନେ ଝିଅ ପିଲା ମାନେ ରାଗିକି ପଳେଇ ଆସଛନ୍ତି ଘରୁ ବାପା ଘରକୁ ବୁଝିଲେ। ସେ କୁହନ୍ତି ମୁଁ ଯିବିନି ପରିବେଶ ସମୟରେ ମାନେ ଲୋକ ତାଙ୍କୁ ମଧ୍ୟ ଖରାପ ଭାବନ୍ତି କି ବାପା ଘରେ ଆସି ରହୁଛନ୍ତି ବୁଝିଲେ। ଯାହାକି ଆଜିକାଲିର ସମସ୍ୟା ବହୁତ ବଢିଗଲାଣି। ତ ବନ୍ଧୁ ଆପଣ କଣ ଭାବୁଛନ୍ତି ଝିଅ ପିଲା ତାଙ୍କ ଘର ଛାଡି ତାଙ୍କ ଶାଶୁରର ଘର ଛାଡିକି ବାପ ଘରକୁ ପଳେଇ ଆସିବାଟା କଣ ଠିକ୍?
ନାଇଁ ନାଇଁ ମୋ କଥା ଆଜ୍ଞା ଶୁଣନ୍ତୁ ଆମର ତେତିଶ କୋଟି ଦେବୀ ଦେବତା। ତାପରେ ହଉଛନ୍ତି ଆମର ଛତିଶ କୋଟି ଜୀବଜନ୍ତୁ ତା ମଧ୍ୟରେ ଶ୍ରେଷ୍ଠ ଷ୍ଟ ହଉଛନ୍ତି ଶ୍ରେଷ୍ଠ ହଉଛନ୍ତି ଶ୍ରେଷ୍ଠ ହଉଛି ମଣିଷ। ବୁଝିପାରୁଛନ୍ତି ଆପଣ ହେଲା ମଣିଷ କୁ କଷ୍ଟ ହୁଏ ମଣିଷ ସବୁ ମାନେ ପଶୁ ପକ୍ଷୀଙ୍କୁ ଖାଇବାକୁ ଦିଏ ଯାହା ତା ଯାହା ତାର କର୍ତ୍ତବ୍ୟ ସବୁ କରେ। ତେତିଶ କୋଟି ଦେବି ଦେବୀ ଦେବତା ଛତିଶ କୋଟି ଜୀବଜନ୍ତୁଙ୍କ ମଧ୍ୟରେ ମଣିଷ ଶ୍ରେଷ୍ଠ। ମଣିଷକୁ କଷ୍ଟ ହୁଏ ଯନ୍ତ୍ରଣା ହୁଏ ସବୁ କିଛି ଆପଣ ଯୋଉ ଝିଅ କଥା କହୁଛନ୍ତି ସିଏ ବି ଗୋଟେ ମଣିଷରେ ଯାଏ ବୁଝିପା ଆମେ ପୁଅ ଝିଅ ଆମେ ସ ମାନେ ସମଲିଙ୍ଗ କଥା ଆମେ କ କଥା ହବାନି ଆମେ ମଣିଷ କଥା କଥା ହବା ମଣିଷ ଯିଏ ଝିଅ ପୁଅ ସବୁ ମଣିଷ ବୁଝିପାରିଲେ ତ ମଣିଷ କଷ୍ଟ ଯନ୍ତ୍ରଣା ହେଲେ ସେ ସେ ଘରେ ରହିବାକୁ ଚାହେଁନା ସେ ଗୃହରେ କାହିଁ ସେ ରହିବେ। ଯୋଉ ଗୃ ଯୋଉ ଗୃହରେ ତାକୁ କଷ୍ଟ କଷ୍ଟ ମିଳୁଛି ଯୋଉ କ କଷ୍ଟ ପାଉଛନ୍ତି ସେ ଗୃହରେ ସେ କାହିଁ ରହିବେ। ହେଲା ଆପଣ ଯୋଉ କହୁଛନ୍ତି ପଳେଇ ଆସିବେ କାହିଁକି ସେ ତ ଆଠ ବର୍ଷ ତଳେ କାଇଁ ଆସୁନଥିଲା ଆ ଆଠ ବର୍ଷର ସେ ଯୋଉ ଯନ୍ତ୍ରଣା ପାଉଛନ୍ତି ନା ପାଉଛନ୍ତି ନା ନାଇଁ କୁହନ୍ତୁ। ଏବେ ଆଜ୍ଞା ଯୋଉଟା ଅ ଅତି ରୁ ଇତି ହେଇଗଲେ ଆଜ୍ଞା ସହି ହୁଏ ନା। ସେଥିପାଇଁ ଝିଅ ମାନେ ଝିଅ ମାନେ ଘ ନିଜ ବାପଘରକୁ ଆସିବା ପାଇଁ ଗୋଡ କାଢନ୍ତି।
ନା ବନ୍ଧୁ ବୁଝିଲି ଯଦି ପରିବ ସେ ମାନେ ଗୋଡ କାଢିଲା ପରେ ତ ଆପଣ ଜାଣିଛନ୍ତି ସେ ମାନେ ଯଦି ଘର ଭଲ ଘର ହୋଇଥିବ ତାଙ୍କ ଶ୍ୱଶୁର ଘର ସେ ମଧ୍ୟ ସେ ମାନେ କଣ କହିଲେ ଦ୍ଵିତୀୟ ଥର ପାଇଁ ଘରେ ପୁରେଇବା ପାଇଁ ମନା କରନ୍ତି। ତାପରେ ତ ବନ୍ଧୁ ଜୀବନ ସାରା ପାଇଁ ବାପ ଘର ଉପରେ ଭୋଜ ହେଇ ଯୌମାନେ ରୁହନ୍ତି ଯାହା ଫଳରେ ଝିଅକୁ ମଧ୍ୟ ଭଲ ଲାଗେ ନାହିଁ, ବୁଝିଲେ ଝିଅ ପିଲା ମଧ୍ୟ ତା ତାରେ ପରେ ଅନୁତାପ କରନ୍ତି ଯଦି ସେଦିନ ମୁଁ ରହିଯାଇଥାନ୍ତି, ସହିଯାଇଥାନ୍ତି ହେଲେ ଆଜି ବାପା ମାଙ୍କୁ କଷ୍ଟ କରେଇ କଷ୍ଟ ଦେଇନଥାନ୍ତି।
ନାଇଁ ନାଇଁ ଆପଣ ଠିକ କଥା କହୁଚନ୍ତି ଶୁଣନ୍ତୁ ଆଜ୍ଞା ଆମେ ହଉଚେ ମଣିଷ ବୁଝିପାରିଲେ ଆମ କୁ ଭଗବାନ ଯୋଉ ଜୀବନତା ଦେଇଚନ୍ତି। ସେଇଟା ଖାଲି କଷ୍ଟ ସହିବା ପାଇଁ ଦେଇନାହାନ୍ତି ବୁଝିପାରୁଚନ୍ତି।
ଆଜ୍ଞା ଆଜ୍ଞା।
ଆଜ୍ଞା ଆମକୁ କାଇହିଁ ସେ କଷ୍ଟ ସେ କୁ ଦେବେ କହୁନାହାନ୍ତି ଆ ଆମେ କଣ ଆମେ ହଁ ଚାଲ କିଛି ନାହିଁ ସେ ଆଠ ବର୍ଷ ହେଲାଣି କସ୍ ଷ୍ଟ ସହିକି ଆସୁଚନ୍ତି ହେଲା ଆଉ କଷ୍ଟ ସହି ହଉନି ବୁଝିପାରୁଚନ୍ତି ନା।
ନା ଠିକ କହୁଚ ଆ ଆଜ୍ଞା।
ଆଜ୍ଞା କ- କଷ୍ଟ ଆଉ ହଉନି ଯେମିତି ଆମେ ସ କଣ ଆମେ ସବୁ ସବୁ କରିବା ମାନେ ଆମ ମାନେ ଆଠ ବର୍ଷର କାଳରୁ ଆମେ ତ ଚାଲି ବୁଲି ପାରିବା ସବୁ କରିବା ତ ସେ ଖାଇପାରିବେ ନିଜ ହାତରେ। ଆଉ ପାରିବାନି ଆଉ ପାରିବାନି ଯଦି କଣ କରିବ ବସି ପଡିବା ଆଉ ଏମିତି କିଛି କରିପାରିବାନି ଲୋକଙ୍କ ଉପରେ ନିର୍ଭର ରହିବା। ବୁଝିପାରୁଚନ୍ତି ନା ହେଲା ଆଠ ବର୍ଷରୁ ପଚାଶ ବର୍ଷ ଯାଇଁକେ ଆମେ ନିଜେ ସ ମାନେ ସୋ ହିସାବରେ କାମ କରିପାରିବା ବୁଝିପାରୁିଲ ତାପରେ ଆଉ ପଚାଶ ବର୍ଷର ଆମେ ପର ନିର୍ଭର ହେଇଯିବା। ବୁଝିପାରଚ ଆମର ଆଉ ମାନେ ଆତ୍ମନିର୍ଭରଶୀଳ ପୁରା ଉ ଉଁ ଲିଭିିଯିବ। ବ ସେ କଥା ହଉ ଯିବା ସେତିକି ବୁଝପାରଚନ୍ତି।
ଆଜ୍ଞା ବନ୍ଧୁ ମୁଁ ବୁଝିପାରଲିି ଆପଣଙ୍କ କଥା ବୁଝିଲେ ହେଲେ ବନ୍ଧୁ ବର୍ତ୍ତମାନ ଯୋଉ ମାନେ ଶାଶୁ ମାନେ ଯୋଉ ମାନେ ବର୍ତ୍ତମାନର ଯୋଉ ଶାଶୁ ମାନେ ସେ ମ ମାନେ ତାଙ୍କ ବୋହୂ ମାନଙ୍କୁ ନିଜ ଝିଅ ଆଖିଆ ଦେଇ ପାରୁନାହାନ୍ତି ବୁଝିଲେ।
ଆଜ୍ଞା ନାଇଁ ନାଇଁ ଆପଣ ଏଇଟା ଭୁଲ କଥା କହୁଚନ୍ତି। ଏବେକାର ଏବେକାର ଯୋଉ ମହିଳା ମାନେ ଅଛନ୍ତି ଏବେକାର ଯୋଉ କହୁଚି ବୁଝିପାରୁଚନ୍ତି ଏବେକାର ମହିଳା ମାନେ ସେ ଜାଣିଚନ୍ତି ଏବେ କାର ଝିଅ ବିଲକୁଲ ବି ଭଲ ନୁହେଁ। ବୁଝିପାରୁଚନ୍ତି ଆ ପୂର୍ବ କାଳରେ ଯୋଉ ଆପଣଙ୍କ ମା ଆପଣଙ୍କ ଜେଜେମା ଯୋଉ ଇଏରେ ଥିଲେ ମାଡ ଖାଉଥିଲେ ଗାଳି ଶୋଉଥିଲେ ସବୁ କିଛି ଶୋଉଥିଲେ ତଥାପି ରହୁଥିଲେ। କିନ୍ତୁ ଏଇଭଳିଆ ମହିଳା ଆଉ ନାହାନ୍ତି ଏବେକାର ମହିଳା ଆପଣ ଯଦି କହିବେ କେହି ନାହାନ୍ତି ବୁଝିପେ ଆପଣଙ୍କ ମା ଆପଣଙ୍କ ମୋ ମା ଅ ଆପଣଙ୍କ ଜେଜେ ମା ସେମାନେ ସବୁ ସହିବେ ଆଉ ଏ ଏ ମାନେ ଏ ଯୁଗର ମହିଳା ମାନେ ଶାଶୁ ହେଇକି କିଛି ପଦେ କହିବେନି ବୁଝିପାରୁଚନ୍ତି ଆପଣ।
ଆଜ୍ଞା ଆଜ୍ଞା ମନ୍ ନେ ଆପଣ ବନ୍ଧୁ କହିବା କଥା ଯେ ମାନେ ପୂର୍ବରୁ ଯୋଉ ଦୁଇ ଦୁଇ ଗୋଟି କୁନ୍ତି ପୁ ପୂର୍ବ ପିଢି ଯୋଉ ଥିଲେ ଝିଅ ପିଲାଙ୍କର ଯେମିତି କି ଆପଣ ମୋ ମା ମୋ ଜେଜେମା କଥା କହିଲେ ତାଙ୍କ ସମୟରେ ସେ ତାଙ୍କ ଘର ଅସୁବିଧା ହଉ କିମ୍ବା ମାଡ ଖାଆନ୍ତି ଯାହାକରିବେ ସହିଯାଆନ୍ତି ବରଂ ବାପା ଘରେ ଜଣାନ୍ତିନି। ଆପଣ କହୁଚନ୍ତି ସେ ଯୁଗ ଟା ଠିକ ଥିଲା।
ନାଇଁ ନାଇଁ ଠିକ ନଥିଲା ଏଇ ଯୁଗ ମାନେ ଯେତିକି ବାଟ ଠିକ୍ ଥିଲା ଥିଲା କିନ୍ତୁ ଏତେ ବି ନାରୀ ତ୍ୟାଚାର ହବା କଥା ନୁହଁ ବୁଝିପାରୁଚନ୍ତି ନା କାରଣ ଆପଣ ଜାଣିଥିବେ ନାରୀରୁ ହିଁ ଆମର ଆପଣ ଗୋଟେ ଜାଣିଥିବେ ଆମର ଗୋଟେ ମା କାମାକ୍ଷା ମନ୍ଦିର ଅଛି ବୁଝିପାରୁଚନ୍ତି ନା ସେଥିରେ ଆମ ମା କର ହାୟା ସେଥିରେ ଆମ ମାଆଙ୍କର ୟୋନି ପୂଜା ହଉଚି କଣ ପାଇଁ ହଉଚି କାରଣ ସେଠୁ ହିଁ ଆମେ ମାନେ ମାନେ ଲୋକଙ୍କର ସୃଷ୍ଟି ମାନେ ଗୋଟେ ମଣିଷର ସୃଷ୍ଟି ହୋଉଚି ବୁଝିପାରୁଚନ୍ତି ଆପଣ? ହେଲା ସେଥିପାଇଁ ମାଆ ଆଜ୍ଞା। ଆଉ ସେଇଟା ଗୋଟେ ଜାଣିବା କଥା ବୁଝିପାରୁଚନ୍ତି ଏଇଟା ଗୋଟେ ହୋଉଚି ଆମର କଣ କହିଲେ ଏଇଟା ଗୋଟେ ଆମର ଜାଣିବା କଥା କି ମାଆଙ୍କର ୟୁନି ଟା କାହିଁକି ପୂଜା ହୋଉଚି ହେଲା କାହିଁକି ଏ ମାଆଙ୍କର ଇଏ ହୋଉଚି କାରଣ ନାରୀ ଟିକେ ହୋଉଚି ସେଥିଇଁ ନାରୀ ନିର୍ଯାତନା ବିଲକୁଲ ବି ନୁହଁ। ଏବେ ନାରୀ ପାଇଁ ଆମ ସରକାର ବୋହୁତ କିଛି କଲେଣି ବୋହୁତ ବୋହୁତ କିଛି ନାରୀଙ୍କୁ ଯଦି ଆମେ ଆଖି ଉଠେଇକି ବି ଦେଖିବା ଆମେ ବୋହୁତ ମାନେ ଭାବନ୍ତୁ ନର୍ଗ ଯନ୍ତ୍ରଣା ଯମ ଯନ୍ତ୍ରଣା ପାଇବା ବୁଝିପାରୁଚନ୍ତି ଏବେ।
ଆପଣ କହୁଛନ୍ତି ଯେ ନାରୀ ପାଇଁ ବୋହୁତ ପ୍ରକାର ସୁବିଧା ହେଇଗଲାଣି ଯେ ନାରୀକୁ ମଧ୍ୟ ଥରେ କିଛି କହିବା ପୂର୍ବୁରୁ ଦଶ ଥର ଲୋକ ଭାବୁଛନ୍ତି ଯେ ପରି ଅ ପରିକ୍ରମରେ ବୋହୁତ କିଛି ସହିବାକୁ ପଡିବ ଏବଂ ନାରୀ ପାଇଁ ବି ବୋହୁତ କିଛି ଆଇନୀ ଗତ ନିୟମ ଦେ ବାହାରିଚି। ଯେ ପର୍ଜ ଆଜ୍ଞା ନା ନାରୀ ପାଇଁ ମଧ୍ୟ ମହିଳା ମ ମହିଳା କମିଶନ ମଧ୍ୟ ଖୋଲା ହୋଇଚି।
ଆଜ୍ଞା ଆଜ୍ଞା ବୋହୁତ କିଛି ଆଜ୍ଞା ଆପଣ ତୁଳ ଆ ଆପଣ ତୁଳନା ବି କରିପାରିବେନି ଆଜ୍ଞା ଏତେ ମାନେ ଏତେ କିଛି ହେଇଗଲାଣି ନାରୀ ପାଇଁ। ଆପଣ ତୁଳନା ବି କରିପାରିବେନି ଆଜ୍ଞା।
ତା ବନ୍ଧୁ ତାହେଲେ ଆପଣ କୋହୁଚନ୍ତି ନାରୀ ପାଇଁ ଏତେ ସବୁ ବାହାରିଚି ନାରୀ ପାଇଁ ବୋହୁତ କିଛି ସୁବିଧା ହେଇଗଲାଣି ବୁଝିଲେ। କିଛିଟା ନାରୀ ଅଛନ୍ତି ଯେ ଯାହାର ମାନେ କଣ କହିଲେ ଭୁଲ ଭାବରେ ବ୍ୟବହାର କରୁଚନ୍ତି ଯେପରିକି ତାଙ୍କର ନିଜ ଦୋଷ ରହୁଚି କିନ୍ତୁ ସିଏ ତାଙ୍କ ପର ଲୋକ ଲୋକଙ୍କୁ ହୋଉ କିମ୍ବା ଦ୍ଵିତୀୟ ବ୍ୟକ୍ତି କୁ ହୋଉ ତାଙ୍କୁ ଯନ୍ତ୍ରଣା ଦବା ପାଇଁ ସେ ତାଙ୍କର ଏଇ ଏଇ ଯୋଉ ମିସ୍ ପାୱାର ଟାକୁ ୟୁଜ୍ କରୁଚନ୍ତି ବୁଝିଲେ ନା।
ଆଜ୍ଞା।
ଦେଖନ୍ତୁ ଆପଣ ୟା ବିଷୟରେ କଣ କହିବାକୁ ଚାହୁଚନ୍ତି ସେ ଠିକ କରୁଚନ୍ତି ନା ଭୁଲ କରୁଚନ୍ତି?
ନିଶ୍ଚିତ ଆଜ୍ଞା ଭୁଲ କ ଭୁଲ କରୁଚନ୍ତି ତାଙ୍କ ପାଇଁ ଆମ ପୁରା ନାରୀ ଜାତିଟା ବଦନାମ ହୋଉଚି। ବୁଝି ପାଇଲେ ଜଣେ ଜଣେ ବୁଲ ବ୍ୟବହାର କଲେ ଆମ ନାରୀ ଜାତି ଟା ଯେମିତି କୁହନ୍ତି ଗୋଟିଏ ମାଛ ପାଇଁ ପୁରା ପୋ ପୋଖରୀ ଦୂଷିତ ସେପରି ଗୋଟେ ନାରୀ ପାଇଁ ଆମେ ଯ ଆମକୁ ଆମ ପାଇଁ ବି ଯଦି ଏ ସୁବିଧା ଉଠା ଦିଆଯାଏ ତାହେଲେ ଲୋକ କହିବେ ୟାର ଦୁର୍ବ୍ୟବହାର ହୋଉଚି। ଆଉ ନାରୀ ଇଏ ଟା ଉଠେଇଦବା। ଏଇଟା କଣ ଭୁଲ ମାନେ ଏଇଟା ଆପଣଙ୍କ କହିବାଟା ଠିକ ଏଇଟା ଭୁଲ କଥା ବୁଝିପାରୁଚନ୍ତି ନା। ନାରୀ ଏଟା ଯୋଉ କରୁଚି ବୋହୁତ ଭୁଲ କରୁଚି ସେଟା ତା ସୁବିଧା ପାଇଁ ହେଇଚି ଆଉ ତାର ଆମର ଯେ ଦୁର୍ବ୍ୟବହାର କରିବା
ଆଜ୍ଞା ଆଜ୍ଞା ଯାହା ହୋଉ ବନ୍ଧୁ ଆପଣ ଏକ ନାରୀ ହେଇକି ଆପଣ ମଧ୍ୟ ନାରୀଙ୍କ ବିଷୟ ଏତେ କଥା କହିଲେ ଏବଂ ନାରୀଙ୍କର ସପକ୍ଷରେ ମଧ୍ୟ କହିଲେ ବିପକ୍ଷରେ ମଧ୍ୟ କହିଲେ ବୁଝିଲେ।
ନାଇଁ ନାଇଁ ଆଜ୍ଞା ଆମେ ଯୋଉଟା ଆମେ ଯୋଉଟା ଉଚିତ ସେଟା ଆମେ ଆଜ୍ଞା କହିବୁ ବୁଝିପାଇଲେ କାହା ବି ବିପକ୍ଷରେ କହିବୁନି କି କାହା ପକ୍ଷରେ କହିବ୍
ନାଇଁ ନାଇଁ ଠିକ କିଲେ ବନ୍ଧୁ ଆପଣ ବୁଝିଲେ ମତେ ବୋହୁତ ଭଲ ଲାଗିଲା ଆଣଙ୍କ ସାଙ୍ଗରେ କଥା ହେଇ ଆମେ ଏ ବିଷୟରେ ମଧ୍ୟ ପରେ କେବେ କଥା ହେବା ବନ୍ଧୁ ଶୁଣନ୍ତୁ ବର୍ତ୍ତମାନ ମଧ୍ୟ ବର୍ତ୍ତମାନ ବିଳମ୍ବ ହେଇଗଲାଣି ଘରେ ମଧ୍ୟ ଡାକିଲେଣି କିଛି ରା ସ୍ତ୍ରୀ ଖାଦ୍ୟ କରିଦିଏ ଆପଣ ସହ ଏଇ ବିଷୟରେ ପରେ କଥା ହୋଉଚି ବୁଝିଲେ ବନ୍ଧୁ
ଆଜ୍ଞା ଆଜ୍ଞା ନିଶ୍ଚିତ ନିଶ୍ଚିତ। ନମସ୍କାର ନମସ୍କାର। ଆଜ୍ଞା।